ହାଲୋ
ହାଲୋ, ହଁ ସାଙ୍ଗ କଣ କରୁଛୁ?
ଏଇଠି ବସିଛି, ଆଉ ତୁ କଣ କରୁଛୁ?
ଲେଖୁଥିଲି।
ଆଉ ତ ଘରେ ସମସ୍ତେ କଣ କରୁଛନ୍ତି?
ସମସ୍ତେ ସେପଟେ ବାହାରେ ବସିଛନ୍ତି ଆଉ, ଆଉ ସେପଟେ ସବୁ କଣ କରୁଛନ୍ତି?
ହଁ, ଏଇଠି ସବୁ ବସିଛନ୍ତି, କିଏ କାମ କରୁଛନ୍ତି, କିଏ କାମ ଯିବାକୁ ବାହାରିଛନ୍ତି, ଏମିତି ସବୁ ଚାଲି ଛି ଆଉ
ହ ଖାଇ ସାରିଲଣି?
ହଁ, ତୁ?
ହଁ ମୁଁ ବି ଖାଇସାରିଲିଣି, କଣ ଖାଇଛୁ?
ଆଜି ମୁଁ ସକାଳୁ ଛତୁଆ ଖାଇଥିଲି, ତୁ କଣ ଖାଇଛୁ?
ସକାଳୁ ପରଟା ଭଜା ଖାଇଥିଲି।
ବା ଆଉ ତୁ କଣ ଆଜି ଏତେ ହଁ। ହଁ ଅଳ୍ପ ଅଳ୍ପ ହଉଛି ଆଉ କାଲି ବହୁତ ଜୋରସେ ହଉଥିଲା ଆଉ ତମର।
ହଁ ଆମର ଆଜି ସକାଳୁ ହଉଥିଲା ମାନେ ରାତି ଅଧିକା ହଉଥିଲା ଏବେ ଅଳ୍ପ ଅଳ୍ପ ହେଇକି ଛାଡି ଆସିଲାଣି।। ହୁଁ
ଆଚ୍ଛା ମୁଁ ତ ତତେ ଯୋଉ ସକାଳୁ ସକାଳୁ ଭିଡିଓ କଲ୍ କରିଥିଲି। ତୁ ଆଜି ତ ବହୁତ ଫ୍ରେଶ ଦେଖା ଥିଲୁ ଆଜି କିଛି ନୂଆ କରଚୁ କି କଣ ଏତେ ପୁରା ଫ୍ରେଶ ଲାଗୁଚୁ
ହ ହଁ କିଛି ଦିନ ହେଲା ମୁଁ ମୋର ଡେଲି ରୁଟିନ ରେ କିଛି ଭଲ ଅଭ୍ୟାସ ଆଡ କରିଛି ଆଉ।
ଓ ସତ କଥା କଣ କଣ ସବୁ କରୁଚୁ କହିଲୁ।
ସକାଳେ ଶୀଘ୍ର ଉଠୁଚି ଟିକେ ଚାଲୁଚି ତାପରେ ଘର କାମ। ସବୁ କରୁଚି ପଢାପଢି ପାଇଁ ସମୟ ଦେଉଚି
ବା ଏଟା ତ ବହୁତ ବଢିଆ କଥା। ତୁ ଜାଣିଛୁ ନା ମୁଁ ବି ସକାଳୁ ଉଠିବା ପାଇଁ ବହୁତ ଚେଷ୍ଟା କରୁଚି, ହେଲେ ମୋଠୁ ହଉନି ଲେଟ୍ ମାନେ ପୁରା ଡେରି ହେଇଯାଉଛି।
ଆରମ୍ଭରେ ମଧ୍ୟ ବହୁତ କଷ୍ଟ ହଉଥିଲା ଉଠିବା ପାଇଁ ଇଚ୍ଛା ହଉନଥିଲା ନିଦ ଭଲସେ ଛାଡୁନଥିଲା। ଧୀରେ ଧୀରେ ଅଭ୍ୟାସ ହେଇଗଲେ ହେଇଯିବ,
ବା ଆଉ ତୁ ଯୋଉ ସକାଳୁ ସ ଳୁ ଜଲଦି ଉଠୁଛୁ ନା ତତେ ସେ ସକାଳୁ ଜଲଦି ଉଠିଲେ ତତେ କଣ କଣ ସବୁ ଲାଭ ମିଳୁଚି।
ସକାଳୁ ଜଲଦି ଉଠିଲେ ମନ ବହୁତ ଶାନ୍ତ ରହୁଚି ଦିନ ସାରା କାମ ମଧ୍ୟ ଭଲରେ ହେଇଯାଉଚି ଏତେ ଅଳସୁଆ ଲା ଲାଗୁନି ମନ ହାଲକା ଲାଗୁଚି।
ସତରେ ତୁ ତ ଆଗରୁ ବି ଏତେ ପଜେଟିଭ କଥା ବି କହୁନଥିଲୁ ଆଉ ସବୁବେଳେ। ତୁ ମନ ଦୁଃଖ ଦୁଃଖ ଭଳିଆ ରହୁଥିଲୁ ଠିକ ଟାଇମରେ ବି କାମ କରୁନଥିଲୁ କିନ୍ତୁ ଏବେ। ମତେ ଲାଗୁଚ ତୁ ବହୁତ ବଢିଆ କଥା କହୁଛୁ ବହୁତ ଭଲ ଲାଗୁଚି।
ହଁ କାରଣ ସକାଳର ସମୟ ବହୁତ ସୁନ୍ଦର ସେତେବେଳେ ମନରେ ଅଧିକ ଚିନ୍ତା ଆସେନି। ସେଥିପାଇଁ ସକାଳେ ଉଠିକି ମନକୁ ଶାନ୍ତ ରଖିଥିଲେ ଦିନ ସାରା ମଧ୍ୟ ମନ ଶାନ୍ତ ରହେ।
ବଢିଆ କଥା ଆଉ ତୁ ପଢାପଢି ପାଇଁ ସବୁ କେତେ ସମୟ ଦଉଚୁ।
ପ୍ରତିଦିନ କମ ସେ କମ ଦୁଇ ତିନି ଘଣ୍ଟା ମୁଁ ଚେଷ୍ଟା କରୁଛି ପ୍ରତିଦିନ କିଛି ନୂଆ। ନୂଆ ଶିଖିବାକୁ। ସେଥିପାଇଁ ଯେତିକି ଟାଇମ ହେଇପାରୁଛି ମୁଁ ସେ ନୂଆ ନୂଆ କିଛି ଶି ଖୁଛି।
ବହୁତ ବଢିଆ କଥା ଜାଣିଛୁ ନା ମୁଁ ବି ଏବେ ମଧ୍ୟ ୱେବ ଡେଭଲପମେଣ୍ଟ ଶିଖୁଛି।
ବା ତାହେଲେ ତ ବହୁତ ଭଲ କଥା ସେତ ଗୋଟେ ବହୁତ ଭଲ ଫିଲ୍ଡ। ନିୟମିତ ପ୍ରାକ୍ଟିସ କଲେ ନିଶ୍ଚୟ ସଫଳତା ମିଳିଯିବ। ତୁ ଭଲ ଭାବରେ ଅଭ୍ୟାସ କର ସିଓର ହବ।
ହଁ ଏଇଟା ତ ସତ କଥା କିନ୍ତୁ ନା କେବେ କେବେ ମୋର କମିଯାଏ କିଛି। ଇଛା ହୁଏନି ପାଠ ଟା କଷ୍ଟ ଲାଗେ ସେଇଟା ଟିକେ ମତେ ଅସୁବିଧା ହଉଛି ଆଉ।
ଏ ଶୁଣ ମୋଟିଭସନ ଅପେକ୍ଷା ଡ଼ିସ ଅଧିକା ଜରୁରୀ ମୋଟିଭେସନ ହେଲେ ତୁ କିଛି ଦିନ ମୋଟିଭେସନ ହବୁ ପୁଣି ଥରେ ଯେମିତି କୁ ସେମିତି। ଡିସିପ୍ଲିନ ରେ ରହିଲେ ସବୁ ଦିନ ତୁ ଠିକ୍ ଭାବରେ ଯେ ଠିକ୍ ଭାବରେ ନିୟମ ପାଠ ପଢିବୁ ସବୁ କିିଛି କରିବୁ ତୋ ମନ ବି ଲାଗି ଲାଗିବ ମନ ନ ଲାଗିଲେ ମଧ୍ୟ କାମ କରିବାକୁ ପଡେ ସେଥିପାଇଁ
ବଡ଼ ହଁ। ତୁ ଭଲ କଥା କହିଲୁ ତ ତ ତୋ ସତ କଥା ତୋଠୁ କିଛି କିଛି ବହୁତ ଶିଖିବା ପାଇଁ ମିଳୁ ରହୁଛି ବହୁତ ଭଲ କଥା କହୁଚି।
। ମୁଁ ମଧ୍ୟ ଏସବୁ କଥା ଅନ୍ୟ ମାନଙ୍କ ଠାରୁ ଶିଖିଚି ଦେଖି ଦେଖି ସେମାନେ ଯେମିତି କରୁ ଛନ୍ତି ଜାଣିକି ତାପରେ ମୁଁ ଧୀରେ ଧୀରେ ନିଜ ମାଇଣ୍ଡ ଚେଞ୍ଜ କଲି।
ବା ବହୁତ ବଢିଆ କଥା। ଆଉ ତୁ ମୋବାଇଲ କଣ ଅଧିକ ସମୟ ବ୍ୟବହାର କରୁଛୁ ନା କମ୍ ଟାଇମ୍।
। ମୁଁ ଆଗରୁ ବହୁତ ମୋବାଇଲ ୟୁଜ୍ କରୁଥିଲି। କିନ୍ତୁ ଏବେ ଧୀରେ ଧୀରେ ସମୟ ମାନେ କମି ଆସିଲାଣି ତ ଏତେ ଆଉ ୟୁଜ୍ କରୁନି। ଆର ଆଗ ଅପେକ୍ଷା ମୁଁ ବହୁତ ମାନେ ମୋବାଇଲ ର ସମୟ କମେଇଛି।
ଓହୋ ମାନେ କି ତୁ ନିର୍ଦ୍ଦିଷ୍ଟ ସମୟ ଦେଖିକି ବ୍ୟବହାର କରୁଚୁ ଆଉ।
ହଁ।
ଆଉ ତୁ ଜାଣିଛୁ ନା ମୋର କିନ୍ତୁ ଓଲଟା ମୁଁ ତ ରିଲସ ଦେଖୁ ଦେଖୁ ମୋର ସମୟ ପୁରା ଚାଲି ଯାଉଛି ଆଉ ମୁଁ ନିଜେ ବି ଜାଣି ପାରୁନି କେମିତି କଣ ପଳଉଛି ସମୟ।
। ଏଇଟା ପ୍ରାୟ ସମସ୍ତଙ୍କର ଅସୁବିଧା। ସମସ୍ତେ ଏହା କହୁଛନ୍ତି କଣ୍ଟ୍ରୋଲ ମାନେ ଧୀରେ ଧୀରେ କଣ୍ଟ୍ରୋଲ କରିଲେ ବହୁତ ସମୟ ବଞ୍ଚିଯାଏ। କିନ୍ତୁ ଧୀରେ ଧୀରେ କଣ୍ଟ୍ରୋଲ କର ତୁ ଜାଣିପାରିବୁ ବହୁତ ସମୟ ବଞ୍ଚିଯିବ ଆଉ ତୋତେ ରିଲସ ଦେଖିବାକୁ ବି ଇଚ୍ଛା ହବନି।
ଆଉ ତୁ ଯେତେବେଳେ ଚିନ୍ତାରେ ରହୁ କି କିଛି ଗୋଟେ ମାନେ ଚିନ୍ତା ହେଇଯାଏ କିଛି ଗୋଟେ କାରଣ ତାହେଲେ ତୁ ସେ ଚିନ୍ତାଟାକୁ କେମିତି କଣ ମାନେ ସମ୍ଭାଳୁ କେମିତି କମାଉ? ।
ମୁଁ ଟିକେ ଗୀତ ଶୁଣେ ନହେଲେ ଘରେ ବାହାରେ ବୁଲେ ନହେଲେ ଏକା କିଛି ଟାଇମ୍ ନିଜ ସହିତ ବିତାଏ। ଚୁପଚାପ ଶାନ୍ତ ଜାଗାରେ ବସେ ଆପେ ଆପେ ମନ ହାଲକା ହେଇଯାଏ। ।
ହଁ ତୋର ତ ବହୁତ ଗୋଟେ ଭଲ ଉପାୟ ତୁ ଆପଣେଇଛୁ ଏହା ଦ୍ଵାରା ତ ଭଲ ତତେ ଫଳ ହିଁ ମିଳୁଥିବ। ତ ଚିନ୍ତା ବି କମି ଯାଉଥିବ। ହଁ ମୁଁ ବି ସେମତି ମୋ ସାଙ୍ଗ ମାନଙ୍କ ସାଙ୍ଗରେ ମୁଁ ମୋ ସାଙ୍ଗମାନଙ୍କ ସହ କ କଥା ହୁଏ। ଆଉ ସେଥିପାଇଁ ତ ସେମାନଙ୍କୁ କିଛି କ କହିସାରିଲା ପରେ ମନଟା ଟିକେ ହାଲକା ଲାଗେ।
ହଁ ସେଥିରେ ଭଲ ସାଙ୍ଗ ମାନେ ଜୀବନ କୁ ଅଧିକା ସୁନ୍ଦର କରିଦିଅନ୍ତି। କେତେ ଜଣ ସାଙ୍ଗ ଏମିତି ଅଛନ୍ତି ତାଙ୍କ ସହିତ କଥା ହେଲେ ମନ ପୁରା ହାଲକା ଲାଗେ। ସେମାନେ ଆମ କଥା କ ବୁଝି ପାରନ୍ତି। ସେଥିପାଇଁ ଆମକୁ ଭଲ ଲାଗେ।
ହଁ ତୁ ଠିକ କଥା କହିଛୁ। କାରଣ ସାଙ୍ଗ ମାନଙ୍କ ସବ ସମୟ କାଟିଲେ ବହୁତ ଭଲ ଲାଗେ ମନକୁ ବହୁତ ଖୁସି ହିଁ ଲାଗେ।
ହଁ ଆଉ ଆମେ ପରସ୍ପରକୁୁ ସପୋର୍ଟ କରିବା ମଧ୍ୟ ଦରକାର। ଯିଏ ଯାହାବି କରୁଛନ୍ତି ଆମେ ତାଙ୍କ ସିଚୁଏସନ ବୁଝିବା କଥା ତାଙ୍କୁ ସପୋର୍ଟ କରିବା କଥା। ।
ହଁ ତୁ ଠିକ କଥା କହିଲୁ ଏଇଟା ତ ସତ କଥା। ଆଉ ଜାଣିଛୁ ନା ମୁଁ ଭାବିଛି ଆଜିଠାରୁ ମୁଁ ବି ମଧ୍ୟ ମୋର ରୁଟିନରେ କିଛି ଭଲ ପରିବର୍ତ୍ତନ ଆଣିବି।
। ହଁ ବହୁତ ଭଲ ଛୋଟ ଛୋଟ ପରିବର୍ତ୍ତନ ହିଁ ବଡ ସଫଳତାର ଆରମ୍ଭ। ତ ଧୀରେ ଧୀରେ ଅ ଅଭ୍ୟାସ କର ହେଇଯିବ। ଛୋଟ ଧୀରେ ଧୀରେ ଆରମ୍ଭ କଲେ ହିଁ ଆମେ ଅନେ ଅନେକ କିଛି କ କରିପାରିବା ଅଧିକା କିଛି କରିପାରିବା।
ସତରେ ସାଙ୍ଗ ତତେ ନା ବହୁତ ବହୁତ ଧନ୍ୟବାଦ। କାରଣ ଆଜି ଆଜି ତୋଠାରୁ ମୁଁ ବହୁତ କିଛି ଶିଖିଲି। ଆଉ ତୁ ଟିକେ ମୋତେ ମୋଟିଭେସନ୍ ବି ଦେଲୁ।
। ମତେ ମଧ୍ୟ ଖୁସି ଲାଗିଲା। ଚାଲେ ଆମେ ଦୁଇ ଜଣ ମିଶିକି ଭଲ ଅଭ୍ୟାସ ଗଢ଼ିବା। ଭଲ ଭଲ ଅଭ୍ୟାସ କରିବା ଧୀରେ ଧୀରେ ଅଭ୍ୟାସ କଲେ ବହୁତ ଭଲ ହବ।
ହଁ ଠିକ କଥା କହିଲୁ। ଆଉ ଆଉ ଏବେ ତୁ କଣ କରୁଚୁ?
କିଛି ନାହିଁ ଏମତି ଏମିତି ବସିଥିଲି ପଢା ଷ୍ଟାର୍ଟ କରିବା ପାଇଁ। କରିନି ଆଉ। ତୁ ଫ୍ରି ଟାଇମରେ ଅଧିକା କଣ କରିବାକୁ ପସନ୍ଦ କ କରୁ
ମୁଁ ଫ୍ରି ଟାଇମରେ ଅଧିକ ଟିକେ ଟିକେ କେବେ କେବେ ଗୀତ ଶୁଣେ ନହେଲେ ମୁଁ ଅଲଗା ଅଲଗା ବହି ରଖିଚି ସେଇଠି ବହି ପଢିବା ପାଇଁ ଭଲ ଲାଗେ, ନହେଲେ ଟିକେ ବାହାରେ ଟିକେ ବୁଲି ଆସିବା ପାଇଁ ଭଲଲାଗେ, ଆଉ ତୋତେ?
ହଁ ମତେ ମତେ ତ ବେଶୀ ରୋଷେଇ କରିବାକୁ ଭଲଲାଗେ ଫ୍ରି ଟାଇମରେ ଆଉ ମୁଁ ବୁକ୍ କେତବେଳେ କେମତି ପଢେ, ଆଉ ଯଦି ମନ ଭଲ ନଥାଏ ତାହେଲେ ରୋଷେଇ କରେ, ନହେନେ ମ୍ୟୁଜିକ୍ ଶୁଣେ।
ତତେ କୋଉ ଖାଦ୍ୟ ରାନ୍ଧିବା ପାଇଁ ବହୁତ ଭଲ ଲାଗେ ନିରାମିଷ କି ଆମିଷ?
ନିରାମିଷ ଆମିଷ ଯେତେବେଳେ ଯାହାବି ହୁଏ।
ପୃଥିବି ତତେ ସବୁଠୁ ଅଧିକ କଣ ଭଲ ଲାଗେ?
ମୋତେ ବେଶୀ ନିରାମିଷ ଭଲ ଲାଗେ। ମୁଁ ଆମିଷ ବେଶୀ ରୋଷେଇ କରେନି।
ଆଚ୍ଛା ଆଉ ତୋତେ ଖାଇବା ପାଇଁ କଣ ପସନ୍ଦ?
ଖାଇବା ପାଇଁ ମତେ ନିରାମିଷ ହିଁ ବେଶୀ ପସନ୍ଦ। ବେଶୀକରି ଛତୁ
ବା ମୋତେ ବି ଦେ ଛତୁ ଭଲ ଲାଗେ ପନିର୍ ଭଲ ଲାଗେ
ହୁଁ।
ଆଉ।
ତୁ ପ୍ରତିଦିନ କେତେ ଘଣ୍ଟା ପଢୁଛୁ?
ମୁଁ ସେଇ ପ୍ରତିଦିନ ଚେଷ୍ଟା କରୁଛି ଦୁଇରୁ ତିନି ଘଣ୍ଟା ପଢିବା ପାଇଁ ଏବେ ଭାବିଛି ଟିକେ ପଢା ସମୟ ଟାକୁ ଅଧିକ ଟିକେ ବଢେଇକି ବଢେଇବା ପାଇଁ ଧୀରେ ଧୀରେ
ହଁ ଧୀରେ ଧୀରେ ପଢିବା ଅଭ୍ୟାସ କର ଆଉ ରିଲ୍ସ ଠାରୁ ଦୂରେଇ ରହିଯିବୁ ଧୀରେ ଧୀରେ ମୋବାଇଲ୍ ରଖିବା ଅଭ୍ୟାସ କର ଛାଡିବା ଅଭ୍ୟାସ କର। ତ ଧୀରେ ଧୀରେ ମୋବାଇଲ ଠାରୁ ବି ଦୂରେଇ ଯିବୁ।
ହଁ ହଁ ତୁ ସତ କଥା କହିଲୁ। ଆଉ ଜାଣିଛୁ ନା ତୁ ତୋତେ ବହି ପଢେଇବା ପାଇଁ କେମିତି ଲାଗେ? ତୋତେ ନୂଆ ନୂଆ ବହି ପଢେଇବା ପାଇଁ ଭଲ ଲାଗେ?
ହଁ। ମୋତେ ନୂଆ ନୂଆ ବହି ସବୁ ପଢିବାକୁ ଭଲ ଲାଗେ। ଯୋଉ ନୂଆ ନୂଆ ବିଷୟ ବିଷୟରେ ଜାଣିବାକୁ ମୋର ବହୁତ ଇଚ୍ଛା ହୁଏ। ସେଥିପାଇଁ ମୁଁ ଯେତେ ହେଇପାରେ ନୂଆ ନୂଆ ବହି ପଢେ। ଆଉ ନୂଆ ବହିର ସ୍ମେଲ ଟା ତ ମତେ ବହୁତ ଭଲ ଲାଗେ।
ହଁ ଆଉ ଜାଣିଛୁ ନା ବହି ବି ପଢିଲା ଟାଇମରେ ଆମେ କଣ ଆମେ ବହୁତ ସାରା ନୂଆ ନୂଆ ଜିନିଷ ବି ଶିଖିଥାଉ ଆଉ ବହୁତ ଶବ୍ଦ ବହୁତ ସାରା ଶବ୍ଦ ଆମ ମାନେ ଆମେ ଜାଣିଥାଉ, ତ ସେଥିଲାଗି ଆମ କ ବହି ପଡ଼ିଲେ କଣ ଆମ କଥା କହିବା ମୋ କହିବା ଶକ୍ତି ହିଁ ବି ବଢ଼ିଥାଏ।
ହଁ ଆମେ ବହି ପଢିଲେ ବହୁତ ଯୋଉ ନୂଆ ନୂଆ ଜିନିଷ ଶିଖିଚେ ଆମେ ସେଇ ଜିନିଷକୁ ବି ଆମ ନିଜ ଜୀବନ ବନରେ ବି ମାନେ ବ୍ୟବହାର କରିକି କିଛି ଠିକ୍ ଠିକ୍ ଭା-ଠିକ୍ ଭାବରେ କିଛି ଜିନିଷ ମାନେ ଡିସିସନ୍ ନେଇ ପାରନ୍ତି।
ହଁ ତୁ ଦ ମାନେ ତତେ ଗୋଟେ ବହି କରିବା ପାଇଁ କେତେ ଦିନ ଲାଗେ ସମୟ?
ଶୁଭିଲାନି କ
ମୁଁ କହିଲି ତୁ ଯୋଉ ବହି ପଢୁ ତୋତେ ଗୋଟେ ବହି ସାରିବା ପାଇଁ କେତେ ସମୟ ଲାଗେ?
ସେଟା ବହି ଉପରେ ଡିପେଣ୍ଡ କରେ ଯଦି ଛୋଟ ବହି ଥାଏ। ମୁଁ ମିନିମମ୍ ଦିନକୁ ଗୋଟେ ଦି ପେଜ ତ ପଢେ ନୁ ଫ୍ରି ଟାଇମ ପାଇଲେ ଅଲଗା କିଛି ବହି ଆଉ ନିଜ ପଢା ବହି କୁ ଛାଡିକି
ହଁ।
ସେଟା ମିନିୟମ ଗୋଟେ ସପ୍ତାହ ଦି ସପ୍ତାହ ଭି ଭିତରେ ସରିଯାଏ ଛୋଟ ବୋହି ଥିଲେ ଗୋଟେ ସପ୍ତାହ ଭିତରେ ସରିଯାଏ।
ଭଲ କଥା ଜାଣିଛୁ ନା ତତେ ମୁଁ ଗୋଟେ କଥା କହିବି ତୁ ଯେତେବେଳେ ବହି କିଣିବୁ ସେତେବେଳେ ସବୁବେଳେ କିଏ ସେ ବହିକୁ ଲେଖିଚନ୍ତି ଲେଖକ ବା ଲେଖିକା ସେମାନଙ୍କ ନାଁ। ଆଉ ସୂଚୀପୁତ୍ର ଦେଖିକି ବହି କିଣିବୁ ତତେ ମାନେ ବହି ପଢ଼ିବା ପାଇଁ ବୋହୁତ ସୁବି ହବ ଆଉ ବହି କିଣିବାରେ ବି ମଧ୍ୟ ସହଜ ହବ ଜାଣିଚୁ ନା ନାଇଁ?
ହଁ ସେମାନଙ୍କ ବିଷୟରେ ଲେଖକ ଲେଖିକା ବିଷୟରେ ଆମେ ଜାଣିନେ ଜାଣିପାରିବା ବହି ମାନେ ସେମାନେ କୋଉ ଭଳି ଭାବରେ ଲେଖିଚନ୍ତି ଆମେ ତାଙ୍କର କଥାକୁ ଠିକସେ ବୁଝିପାରିବା।
ହଁ ଆଉ ସୁଚି ପତ୍ର ଦେଖିକି କିଣିଲେ ତ ଆମକୁ ଆହୁରି ଭଲ ଲାଗିବ ମାନେ ଆମେ ଜାଣି
ହଁ ଜାଣିପାରିବା। କଣ କଣ ଅଛି ସେଥିରେ ଟପିକ୍ ତ ସେଇ ହିସାବରେ ବି ଆମେ ବହିକୁ କିଣିପାରିବା।
ହଁ ସାଙ୍ଗ ସତରେ ଆଜି ତ ତୋ ସାଙ୍ଗରେ ମୁଁ କଥା ହେଇକି ମତେ ବୋହୁତ କିଛି ଜିଜ ଯିବନି
ହେତିକି ରଖ।
ମତେ ବି ତ ତୋ ଠାରୁ ବୋହୁତ କିଛି ଜିନିଷ ଶିଖିବାକୁ ମିଳିଲା।
ହଁ ମତେ ବି ତ ବୋହୁତ କିଛି ଶିଖିଲି ମୁଁ ତ ଏବେ ଭାବିଛି ଫୋନଠୁ ଦୂରେଇ ରହିକି ଯେମତି ମୋ ପଢ଼ାରେ ସମୟ ଦେବି।
ହଁ ଫୋନକୁ ପଢିଲା ବେଳେ ସାଇଡରେ ରଖିଦବୁ ଯେତିକି ଦର-ଫୋନରୁ ଯାହାବି ପଢିବା ଦ ଦରକାର ବାହାର କରିକି ପଢ଼ିବୁ ନହେଲେ ନାଇଁ ଫୋନକୁ ସାଇଡରେ ରଖିଦୋବୁ ଧୀରେ ଧୀରେ ଅଭ୍ୟାସ କମିଯିବ ରିଲସ ଦେ ଦେଖିବା ବି ରିଲସ ସ୍କୋ-ସ୍କରୋଲ୍ କରିବା ବି ଅଭ୍ୟାସ କମିଯିବ।
ହଁ ହଁ ଠିକ କହିଚ ତୁ ମୁଁ ଏବେ ଏଇଟା ହିଁ କରିବି ହଉ ଆଉ।
ଆମେ ସବୁବେଳେ ସିନା ବଡ ବଡ ଟାର୍ଗେଟ୍ ପଛରେ ପଡିଯାଉଚନ୍ତି ଦୋଉଡ଼ୁଚନ୍ତି କିନ୍ତୁ ଛୋଟ ଛୋଟ ପ୍ରୋଗ୍ରେସକୁ ସେଲିବ୍ରେଟ୍ କରୁନାହାନ୍ତି ଛୋଟ ଛୋଟ ଜିନିଷକୁ କଲେ କଲେ ହିଁ ଆମେ ଆଗକୁ ଆମର ଅଭ୍ୟାସ୍
ହଁ କାରଣ ମାନେ ଯଦି ଆମେ ଗୋ ଗୋଟେ ଛୋଟ ଛୋଟ ଜିନିଷକୁ ପାଳନ କରିବା ତାହେଲେ ଆମକୁ ଖୁସି ଲାଗିବ ତ ସେଇଟାକୁ ଆମେ କେତେବେଳେ ସେଇ ଛୋଟ ଛୋଟ ଜିନିଷଟା ଆମକୁ ବଡ଼ରେ ପରିଣତ ହେଇିଯିବ ଆମେ ନିଜେ ହିଁ ଜାଣିପାରି ନଥି
ହଁ ସବୁ ସ୍କିଲକୁ ଆମେ ପ୍ରାକ୍ଟିସ କ-ପ୍ରାକ୍ଟିସ ଦ୍ଵାରା-ମାନେ ସବୁ କିନ୍ତୁ ପ୍ରାକ୍ଟିସ୍ ଦ୍ୱାରା ହିଁ ଇମ୍ପ୍ରୁଭ୍ ହୁଏ। ପ୍ରତିଦିଳ ଅ-ମାନେ ପ୍ରତିଦିନ ଆମେ ଯଦି ଅଳ୍ପ ଅଳ୍ପ ପ୍ରାକ୍ଟିସ୍ କରିଲେ ହିଁ ଆମର କନଫିଡେନସ୍ ବଢିବ।
ହଁ ପ୍ରାକ୍ଟିସ୍ କଲେ ହିଁ ଆମେ ସେ ଜିନିଷଟାକୁ ବୋହୁତ ଜଲଦି ହାସଲ କରିବା।
ପ୍ରତିଦିନ ଗୋଟିଏ ନୂଆ କନସେପଟ୍ ଶିଖିବାକୁ ଚେଷ୍ଟା କରିବାଟା ବି ଠିକ୍।
ହଁ ଠିକ। କେତେବେଳେ ଗୋଟେରୁ ଦୁଇ ଦୁଇରୁ ତିନି ମାନେ ଏମତି ହେଇକି ଶହେଟା ବି ଆମେ ଆମ ଜୀବନରେ କରିଦବା ନିଜେ ବି ଜାଣିପାରିବାନି ଏମିତି ଛୋଟ ଛୋଟ ଜିନିଷରୁ ହିଁ ଆମେ ବଡ ବଡ କିଛି କରିପାରିବା।
ହଁ ହୋଉ ସାଙ୍ଗ ଆମେ ପରେ କଥା ହବା ଆଉ ମୁଁ ଟିକେ କାମ ସାରିଦିଏ ଘରେ।
ହଁ।
ହୋଉ ରଖୁଚି।